ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହଁ ସବୁ ମୋର
ହଁ ହଁ ମତେ ସବୁଛି।
ସବୁଛି ତ? ପରଫେକ୍ଟ ପୁରା ଟାଇଁ ଟାଇଁ ଶୁଭୁଛି ଟାଇଁ ଟାଇଁ। ଶୁଭୁଛି ଶୁଭୁଛି ଉ ହୁଁ।
ହଁ ହଁ ହଁ ଶୁବୁଛି ସୁବୁଛି ହଁ ତମେ କହୁଛ ଦେ ବା ତମ ମୋର ବିଷୟରେ କୁହ
କଣ୍ଟା କଣ୍ଟା?
କୁହ କୁହ କୁହ ମାମୁଁ ଘର ବିଷୟରେ କହିଥାନ୍ତବା କହିଥିଲ। ମାମୁଁ ଘରେ କହିଥିଲ କିଏ କିଏ ଅଛନ୍ତି କଣ ଅଛି କହିଥାନ୍ତ ହଁ ହଁ।
ହୁଁ। ଏସେ ମୋ ମାମୁଁ ଘର ହେଲା ଗାଁ ନାଁ ହେଲା ଭଗବାନପୁର।
ହୁଁଁ।
ଠିକ ଅଛି ମାମୁଁ ଘରେ ମୋର ଗୋଟେ ବଲିକି ମାମୁଁ। ମୋ ଅଜା ମରିଯାଇଛନ୍ତି ମୋର ମାମୁଁଘର ଆଈ ଅ ଆଉ ଗୋଟେ ବଲି ମାମୁଁ। ମୋ ମାମୁଁ ବାହା ହେଇଛି, ମାଇ ଅଛନ୍ତି। ମାଇଁ ର ଗୋଟେ। ମାମୁଁ ମାଇଁଙ୍କର ପିଲାପିଲି ଗୋଟେ ଝିଅ।
ହୁଁ ହୁଁ।
ସେ ଏଇନା ବର୍ତ୍ତମାନ ପାଇଁ ମେ ବି ପ୍ଲସ ଟୁ ହରିଆ ପଢୁଛି। ହଁ ଆଉ ମୋ ମାଉସୀ ବି ଦି, ଦି ଜଣ ଅଛ ଛନ୍ତି। ମୋ ମାଉସୀ, ସବା ସାନ ମାଉସୀ ଯିଏ ସିଏ ବାହା ହେଇଛନ୍ତି। ମଝିଆଁ ମାଉସି ସେ ବାହା ହେଇନାହାନ୍ତି। ହୁଁ ମୋ ମାମୁଁ ଘରେ ସବୁଠାରୁ ବଡ ହେଲେ ମୋ ବୋଉ।
ଆଚ୍ଛା ଆଣ୍ଟି ବଡ ତା ହେଲେ?
ହାଁ। ଆଉ ଗୋଟେ ମଜା କଥା ଶୁଣିବ? ତମ ଆଣ୍ଟି ବାହା ହେଇଥିଲେ କେତେ, କେତେ ବର୍ଷରୁ ଜାଣିଛ?
କେତେ?
ହୁଁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ବାହା ହେଇ ଯାଇଛନ୍ତି।
ନାଇଁ ମ।
ହଁ ଏଇଟା ସତ କଥା ମିଛ କଥା କହୁନି ମୁଁ।
ମୋଦେ ଲାଗିଲା ବୋଧେ ମଜାରେ କହୁଛ।
ନାଇଁ ମଜାକରେ କାଇଁ କହିବି?
ଆଛା ଆଚ୍ଛା କଣ ଏମିତି, ମାନେ ଏମିତି ଫ୍ୟାମିଲ ପ୍ରେସର ନା ଏମିତି କିଛି
ମୋ ବୋଉ ପଞ୍ଚମ ଶ୍ରେଣୀରୁ ବାହା ହେଇକି ଆଇଛନ୍ତି ମୋ ବାପାଙ୍କୁ ସେତେବେଳେ ବାର ବର୍ଷ ହେଇଥିଲା।
ଆଛା ଆଛା।
ହାଁ ମୋ ବୋଉ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ସିଏ ବାହା ହେଇ ଯାଇଛନ୍ତି। ପୁଣି ମୋ ବୋଉକୁ ତାଙ୍କ ମାମୁଁ ଘର ଯିଏ ତାଙ୍କ ମାମୁଁ ଘର, ତାଙ୍କ ମାମୁଁ ଯିଏ ମୋ ବୋଉର ମାମୁଁ ଯିଏ ସିଏ ଆଣିକି ବାହାଘର କରିଦେଇଥିଲେ।
ଓହୋ। ହଁ ସେତେବେଳେ ଚାଲି ଥିଲା। ଚାଇଲ୍ଡ ମ୍ୟାରେଜ ବି ସେତେବେଳେ ସବୁ ଥିଲା। ଏମିତି ଗାଁ ରେ
ଚାଲିଥିଲା ସେତେ ବେଳେ। ସେତେବେଳେ କିନ୍ତୁ କେତେ ଭଲ କହିଲ, ଚାଇଲ୍ଡ ମ୍ୟାରେଜ?
ଆଉ କୁହନା। ଏବେ ଏହିକ୍ଷଣା ଡେନଜର ହୋଇଗଲାଣି ଯୋ ମ୍ୟାରେଜ
ହଁ ମୁଁ ତ ସେଇକଥା କହୁଛି, ବର୍ତ୍ତମାନ ପାଇଁ ତ ମାନେ ଏତେ ଡେଞ୍ଜର ଯେ ମାନେ ତମେ କୁହନା କୁହନା ବାହାହବା କଥା ମୁଇ ଭାବୁନି।
ସେଇତ ଜିନିଷ।
କୌଣସି ଝିଅ କଥା ହିଁ ଭାବୁନି। ଡର ଲାଗୁଛି।
ହଁ ବା ଭାଇ କୁହନା କୁହନା ବହୁତ ଡେଞ୍ଜର ଜିନିଷ ଗୁଡାକ
ହୁଁ ସେତେବେଳେ ଏଇ ସେ ଫୁଣି ବାହା ସା ହେଇକି ସେମାନେ ଫୁଣି ଭଲରେ ଅଛନ୍ତି ନା ନାଇଁ? ଦେଖିଲା ବେଳକୁ ଏବେ ଶଳା କିଏ ଡ୍ରମ୍, ମାନେ ଭଲ ପାଇକି ବି ପାଞ୍ଚ ଦଶ ବର୍ଷ ଭଲ ଭଲ ପାଇକି ବି
ହଁ।
କିଏ ଡ୍ରମ ଭିତରୁ ବାହାରିଲଣି। କିଏ ହ କିଏ ଏଠୁ ବାହାରିଲାଣି, କିଏ ସେଠୁ, ଟାଇ ତଳୁ କିଏ ବାହାରଲାଣି, ତୁମେ କୁହନା କୁହନା କିଏ ବାହା ବେଦୀରୁ ଉଠି ପଳେଇଲାଣି, ମଝିରେ ଗୋଟେ ମଝିରେ ଗୋଟେ ଗୋଟେ କେସ୍ ହେଇଥିଲା ପୁଅ ଯାଇଛି ବାହା ହବା ପାଇଁ, ସ-ସ ଶାଶୁକୁ ଧରିକି ଶ୍ୱଶୁର ଫେରା
ହ ଭାଇ ତୁ ଏଇଭଳିଆ ତୁ ହୋ ନମୁନା ସବୁ ଅଛନ୍ତି
ହୁଁ।
ଗୋଟେ ଯଦି କେସ୍ - ଥିବ ତାଠାରୁ ଆହୁରି ତ ଇନସିଡେଣ୍ଟ ଗୁଡାକ ଆହୁରି ମଜା।
ହଁ। ତାପରେ ସେଟା ମୁଦରୁ ଆମେ ବାହାରକୁ ପଳେଇ ଯାଉଛେ ଆମେ ଟିକେ ଆମ ଲାଇନ କି ପଳେଇ ଆାଉଛେ ଯିବା ମାମୁଁ ଘର ଏରିଆକୁ ଟିକେ ପଳେଇ ଆସିବା ବୁଲିି ବାଲିକି
ବ୍ୟାକ୍ ଟୁ ଟପିକ ଚାଲ
ହୁଁ ଆମର ମାମୁଁ ଘରେ ତାଙ୍କର ମାନେ ଆମ୍ବ ବଗିଚା ଗୋଟେ ବଡ କଣ ଆମ୍ବ ବୋଇଚା ଅଛି
ହୁଁ
ହୁଁ ମାମୁଁ ଘରେ ସେଠି ବଡ଼ ଆମ୍ବ ବସିବା ସେଠି ମାନେ ସବୁ ପ୍ରକାର ଆମ୍ବ ମିଳୁଛି
ଏଇ ଯୋଉ ଆବ ଆବ ଯୋଉ କୁହନ୍ତି କଣ ଆବ ଗୋଟେ କଣ କୁହନ୍ତି ଏଇଟାକୁ ଆବ ତୁଟା କୁହନ୍ତି ହଁ।
ଆମ ତୋଟା ହଁ ଆମ୍ବ ତୋଟା ସେଇ ଟାଇପ ର ତାଙ୍କର ଥିଲା ସେଠି। ଆମ୍ବ ବାରି ଗୋଟେ ସବୁ ପ୍ରକାର ଆମ୍ବ ସେଥିମିଳେ ମୁଁ ଛୋଟବେଳେ ଯାଏ ଆମ୍ବ ତୋଳି ଖାଏ ପ୍ଲସ ମୁଁ ଗ ଗଛ ପଛ ସବୁ ମୁଁ ସବୁ ଗଛ ନଡ଼ିଆ ଗଛ ବି ମୁଁ ଚଢ଼ିଯାଏ। ବୁଝିଲ ନା ସେ ନ ନ ନଡିଆ ଗଛରୁ ଚଢିକି ପଇଡ ପାରିକି ମୁଁ ଏକାଟିଆ ମାମୁଁଘର ସାଇଟିରେ ସେଠି ଯଦି କିଏ ତାଙ୍କ ସ୍କୁଲ ବି ଆମର ସେଠି ହାଇସ୍କୁଲଟା ପାଖରେ। ଯଦି କିଏ ମିଳିଗଲେ ତାଙ୍କୁ ଦେଇଦେବି ଗୋଟେ ଦିଟା ମୁଁ ପିଇଦେବି।
ଆଚ୍ଛା ଆଚ୍ଛା ଆ ବଢିଆ। ତ ମୁଁ ନାଇଁ ଗଛଚଢା ମୁଁ ଶିଖିନି।
ହଁ ଅଲଗା ବି ସବୁ ଆସେ ମାନେ ଥାଆନ୍ତି ମାମୁଁର ଅଲଗା ହି ହିସାବରେ ସେମାନେ ସବୁ ମାମୁଁ ହେବେ ହୁଁ ତାଙ୍କର ଭାଇ ମାନେ ମାନେ ସେ ସେ କଣ ତାଙ୍କ ପିଲା ଛୁଆ ସବୁ ମାମୁଁ ପୁଅ ଭାଇ ହେରିକା ହେବେ ନା ସେମାନେ ସବୁ ଅଛନ୍ତି ଭଉଣୀ ମାନେ ଅଛନ୍ତି ହୁଁ ଏମିତି ଗୋଟେ ଗୋସ ସେ ଗୋଟା ସେପଟରେ ଗୋଟା ଥିଲା ମୁଁ ତେନ୍ତୁଳି ଗଛ ଥିଲା ତେନ୍ତୁଳି ପାରିବି ସେ ଖାଇବେ ପଢୁଥୁଳି ବି ସେ ପିଇବେ ମୁଁ ପିଇବି। ହୁଁ ଆମ୍ବ ତୋଳିବାକୁ ଯିବୁ ଏମିତି ଇଏ କରିକି ଆମ୍ବ ବାରି ଯୋଉଠିକିନା ସେଠି ଗୋଟେ ଗଡିଆ ବି ଥାଏ ମାମୁଁ ଘର ମାମୁ ଘର ଗୋଟେ ଗଡିଆ ଥାଏ ହେଲା ସେଇଠି ଗଡିଆ ଗୋଟା ଅଛି। ସେ ଗଡିଆରେ ଆମେ ବଁଛି ପକେଇ ମାଛ ଧରିବୁ। ହୁଁ ଯିବି ମାନେ ସେଠିକି ସେଠି ସବୁ ଏଇ ସବୁ କାରନାମୀ ସବୁ ଚାଲିବ ଆଉ।
ହଁ। ହୁଁ ସେଇଠୁ ଏପଟ ଯୋଉ ହିସାବରେ ଯୋଉ ମାମୁଁଘର ଯୋଉ ଅଛନ୍ତି ସେମାନେ ବି ଭାରି ଭଲ ପାଆନ୍ତି ମତେ। କାହିଁକିନା ମୋ ବୋଉ କୁ ସେମାନେ ଭାରି ଭଲ ପାଆନ୍ତି ହୁଁ ବୋଉ ବୋଉ ଛୋଟ ହେଇଥିଲା ବହୁ ବହୁତ ଛୋଟ ହେଇଥିଲା ବାହାରକି ବାହାହେଇକି ପଳେଇ ଆଇଥିଲା ହୁଁ। ସେମାନେ ସେଇ ଇଏରେ ମତେ ବି ଭାରି ଭଲ ପାଆନ୍ତି। ମୁଁ ତାଙ୍କ ଘରୁ ଗଲେ ସବୁ ମାନେ ଏବେ ବି ସୁଧା ଗଲେ ଆଦର ଆଚରଣ ସବୁ କରୁଛନ୍ତି। ହୁଁ କିନ୍ତୁ ଏୟା ମାମୁଁ ଟିକେ ବାହା ହେଇଗଲା ପରେ ଟିକେ ବଦଳିଗଲେ।
ଓ ସେଇ ତ ଏୟା ହେଉଚି
ହୁଁ ଆଉ ଜେଜ ନାଇଁ ମୋ ମା ଅଛି ମା କୁ ଆସ ସିକି ସେଭେଣ୍ଟି ଫାଇପ ଇୟର୍ସ ହେଲାଣି ହୁ ଏବେ। ଥିଲା ତାପରେ ଛାଡି ଦେଇଛି ନେଇ କିି ତା ଘରେ ଟିକେ ଅଛି। ବହୁତ ଦିନ ହେଲା ରହିଗଲା ନା ଛଅ ସାତ ମାସେ ତାଙ୍କ ଘରଟା ଅଛି ସାଡେ ତାର ମୁଗ ଫୁଗ ସବୁ ରଖା ରଖି କରିଛି ସେ ଧାନ ଫାନ ମୁଗ ଫୁଗ ତାକୁ ବି ଖୁଣ୍ଡଡି ଦେଖିବା ନା ନାଇଁ
ହଁ ହ
ଆଉ ହୁଁ ମୋ ମାଉସୀ ବି ଯୋଉଠି ବାହା ହେଇଛନ୍ତି ସେଠି ଆଖପାଖରେ ସେ ବା ହେଇଛନ୍ତି ସେ ବି ଭଲ ତାଙ୍କ ତାଙ୍କର ବି ଉଁ ଏମିତି ବଡ ପରିବାର ସବୁ କିନ୍ତୁ ଅଲଗା ଅଲଗା ହେଇଯାଇଛନ୍ତି। ହୁଁ ଆଉ ସେ ବି ଭଲ ହୁଁ। ଆମେ ବି ସେୟା ମୋ ମାଉସୀ ବାହା ହେବା ପୂର୍ବରୁ ସେ ସବୁ ଅଲଗା ମଲଗା ଥିଲେ ହୁଁ।
ହୁଁ।
ଆଉ ହୁଁ ତମର କଣ ମ୍ୟାରେଜ୍ ପ୍ଲାନିଙ୍ଗ କଣ କେମିତ୍ କଣ ଅଛି?
ନାଇଁ ନାଇଁ ଭାଇ ଭୁଲ ତ ନାଇଁ କିଛି ନାଇଁ ଆମର ନାଇଁ ହବାର ଆଉ ଟୋଟାଲି ନାଇଁ ନିଜେ ନିଜେ ଜବ୍ କରିସାରିଲ ପରେ ନିଜ ଜବ କରି ତାପରେ ଚାଲି କଥା ହଉଛି। ତ ବାକି ସେମିତି ବୁଲାବୁଲି ଯ ବୁଲୁଛି ଭିଡିଓ କରୁଛି ସେଇ ଚାଲିବ ଆପଣ ଭାଇ ବୁଲିବାର ଅଛି ଶଷ ଦିନେ ବୁଲିିବ ଇଏ କରିବ ବୁଲି
ତମ ଲାଇଫ ରେ କେବେ କେହି ଆସିନାହାନ୍ତି?
ହଁ ଥିଲେ ତ।
ଥିଲେ?
ହୁଁ ସେଇ ସ ଛଡ଼ ଆଗୁଲା।
ଆଉ ଟିକେ ତମେ ତମ କଥାଟା କୁହ ମୁଁ ମୋ କଥା ଟା କହିବି ଆଉ କଣ?
ହ ନାଇଁ ନାଇ ସେଇ କଥା ଉଠେଇହବନି।
ହୁଁ ସେ ଗୋଟା ଗୋଟା ସ୍ମୁତି ଥାଏ ପଛରୁ ଫେରିଲେ ପୁଣି ବାାକାଣ୍ଡୁ ଭାଇଠ ହେଇଯିବ ସେଇଠୁ କାନ୍ଦ ଫାନ୍ଦ ଲାଗି ଲ ମୁଁ ଏଇନା ଫୋନରେ ମୁଁ କଉଠି ତମେ କୁଆଡେ ମୁଁ ଏଇନା କେମିତି କଣମ ବୁଝିବି ମତେ ପ୍ରକୃତରେ ମତେ ଏକ ପ୍ରକୃତିରେ ବୁଝେଇବାଝେଇ ଆସେନା ବିଶ୍ଵାସ କର। ହୁଁ ମତେ କହୁନା ମରାମରି କଥା କହୁନା ମୁଁ ଯାଇ ମତେ ମରାମରି ସେ କଥା କହୁନା ମୁଁ କହିବି ହଁ ତାକୁ ମାରିଦବା ବାଡେଦବା ଏଇ ଘରିଆ କିନ୍ତୁ ଇଏ କଥା କହିବନି ମତେ।
ହଁ ଏଟା କଏ ବୁଏ ବାଡେଇଆ ପାଇଁ ମାରି ସବୁ ଚାଲ ହଉ ଦେ ବାଡେଇଆ ହଁ ସେଇ ଜିନିଷ ଅଛି ଆଉ। ଆଁ ଏଇଡସଇଏ ନାାଇଁ ବସିଲ ତଇନ
ହୁଁ ସେମାନେ ଭଲ ଝିଅ ମାନେ ଭଲ ବୁଝେଇ ପାରନ୍ତି ନା।
ହଁ ଏ ଭାଇ ଆମର
ହୁଁ ଆଉ ଯୋଉ କଣ କହୁଥିଲି କହିଲ?
ହଁ କୁହ।
ହେ ରେ ଭୁଲି ଯାଉଛି ରୁ ବାସଟ କଣ ଟା କହିଥାନ୍ତି। ରେୟାର ମନ ପଡ ବା ଜଲଦି।
ହଉ ତମେ ମନେ ପକା ମୁଁ ତମକୁ ପଚାରୁଛି ଆ ହଁ କ୍ରିକେଟ୍ ହଇା ତ ଦେଖ ନା କ୍ରିକେଟ ହେକ ଦେଖ?
କ୍ରିକେଟ ମୁଁ ଦେଖେ ଯେ ପୁଣି କୋଉଟା ଦେଖିକି ଗ ଟାଟା ଆଇ ପିଏଲ।
ହଁ ଆଇକଲ ତ କଉଠିିନ ତୋମର?
ଚେନ୍ନାଇ ସୁପର୍ କିଙ୍ଗ।
ଭାଇ ଯାହା କ କଥା ହେ ଯିଏ ଲୋକ ଯେତିକି ମୁ ପଚାରୁଛି ଯାହାକୁ ସମସ୍ତେ ପ୍ରାୟ କହୁଛନ୍ତି ଚେନ୍ନାଇ।
ଭାଇ ଚେନ୍ନାଇ କଟର ଫାନ ଆମେ ଆମେ ହଁ ସେିଏ ଆମର ହାରିଗଲେ ବି ଆମର ଭାଇ ଟିମ ବଦଳିବାରନାଇ।
ସିଏ ହାରିବା ଯାଏଁ ବି ଆମେ ସେ ରହିଛୁ ଯେତେ ଯେପବେ ତ ହାରୁଛେ
ସେ ଚେନ୍ନାଇ ସୁପର କିଙ୍ଗ ଟିମ୍ ବି ଯଦି ମାନେ ଟୋଟାଲି ନା ହିଁ ବୁଡିଯାଏ। ତଥାପି ଆମେ ଛାଡିବୁନି ଆମ ଟିମ୍ ମାନେ ମାନେ ଆମର ଚେନ୍ନାଇ ସୁପର କିଙ୍ଗ
ତା ଛଡା ଆଉ ଆସିବିକୁ ଯିବାର ନାହିଁ ଚେନ୍ନାଇ ଯଦି ନ ଖେଳିବ ବି ସେ ନାଇ ଯେତ କ୍ୱାଲିଫିନହେଲେ ବିି ମୁଁ ଆସିବି ଜମା ସପୋର୍ଟ କରିବି କୁହ ନା ଆସି ନାଇଁ ଆସି ଭଲ ବିରାଟ କୋହଲି ଭଲ ସବୁ ଭଲ।
ଉ ଭଲ କିନ୍ତୁ ତାଙ୍କ ଫ୍ୟାନଙ୍କ ସକାଶେ ଆମକୁ ଭଲ ଲାଗେନ
ସେଇ ଜିନିଷ ମାନେ କିଛି ବି ନହିଁ ଯାହା ହଉଛନ୍ତି ଏଥର ଦ ଟ୍ରଫି ଜତିଛନ୍ତି ପୁଣି ଭଗା
ହଁ ସେ ତ ଯାହା ହେଲେ ହେଲେ ପୁଣି ନେକ୍ସଟ ଯୋଉ ପୂର୍ବ ଥର ଦେଖିଛ କେମତି ବାଡ ବାଡି ମାଡୋଳୁ ଫାଡଳ ହେଇଥିଲା।
କୁହ ନା ଯା ହଉଛନ୍ତି ଆସିକି ବାଲା।
ଭାଇ ସିଏ ଆମ ଇଣ୍ଡିଆ ପ୍ଲେୟାର ଇଏବି ଇଣ୍ଡିଆ ପ୍ଲେୟାର। ସମସ୍ତଙ୍କୁ ରେସ୍ପେକ୍ଟ ଦିଅ କଣ ଦରକାର ଆମର ଇଏ କରିବା।
ଆକୁ କାଇ ଇଏ ସେଏ ଭଗବନେ। ଆଉ ସେଇ ହଉଛି ମୁଁ ବି ସେୟା ଆଉ ଚେନାଇ ଯେବେ ହେଲେ ସେ ରହିବ ସବୁଦିନ ରହିବ ଛୋଟବେଳୁ ମୁ ସପୋର୍ଟ କରିଆସିଛି ଧୋନୀ ମାନେ ଧୋନି ମାନେ
ହଁ ଆମର ତ ସେଇ ଗୋଟେ ଥାଲାପତି ଆଉ କଣ କି? ତା ଆମର ଥାଲା ଅଛି ତ ଆମର ସବୁ କିିଛି ଅଛି।
ସବୁ କିଛି ଅଛି ଏୟା ଖାଲି ଖରାପ ଲାଗୁଚି ଜାଣିଦେଲା ପଳେଇଲା। ତ ଏଇ ଜିନିଷ ଟା। ସେଇଜିନିଷଗୁଡାକ ଟିକେ ଟିକେ ଆଉ ଆ ସିଏ ରେ ସୁରେଶ ରରେନା । ଆଉ ଧୋନି ଯେ ତିନିଟା ପରା। ଠିଆ ହେଲା ମାନେ ମ୍ୟାଚ ସେଇଠି ସେଷ। ଟୋଟାଲି ଚେନ୍ନାଇ ଆଡେ ହୋଉ ଭାଇ । ହୋଉ ଆଉ ତମେ କରିବ ଆଉ ଟପିକି ଟା ଭାବିକି ରଖ କଲ୍ ଟା କରିବ।
କିନି କି ସେଇନି ମୁଁ ଆସେ ମତ ମତେ ବୋଉ ଡାକିଲେଣି ମୁଁ ଆସେ କିଛି ହେଇନି ମୁଁ ଆସେ ମୁ ଆସେ କଲ୍ କରୁଛି।
ହୋଉ। ମୁଁ କରିବି ଆଉ ହଁ ହଁ।